ଆଉ କେତେଟା ପୂରଣ ହେଲାଣି?
ମୋର ତିନିଟା। ଚୁନ୍ମୁ ସହିତ ଦିଟା କଥା ହେଇଥିଲି। ଆଉ ତୋ ସହିତ ଦିଟା। ଏଇ ଗୋଟେ।
ଓ। ଆଉ ମୁଁ ତତେ ଦିଥର ଯୋଉ କଥା ହେଇଥ୍ଵଲି।
ସେ ପୁରା କିଛି ଆଉ ହେଇନି।
କେତେ ଟଙ୍କା ଆସିଛି କି?
କିଛି ଦେଖେଇ ନି ବା।
ବ୍ୟାଙ୍କ ଆକାଉଣ୍ଟ ଆଡ କରିବାକୁ ନେଖିଛି ।
ଲେଖିଛି।
ସେଇଟା ଆଡ କରନୁ? ଏଇଟା ଆଡ କଲେ ଯାଇ ଦେଖିଇବ।
ସେଟା ଆଡ କଲେ ଜାଇ ଦେଖେଇବ?
ଆଉ। ତୁ ଏଇନା ଲାଇନ ରେ ଥା ଯା ଆପଟାକୁ ହେଲା। ତ ୟୁ ପି ଆଇ। ଟା ଦେଇଦେ ହେଲା।
ଇଫ ଆଇ ଡି ନା ଆକାଉଣ୍ଟର।
ନା ୟୁ ପି ଆଇ ଆଇଡି ମାଗୁଛି। ତୋ ନା ଟା ମାନେ ଯାହା ମାଗିବ ଆଉ। ନା ଫା ମାନେ ତ। ତୋ ଆକାଉଣ୍ଟ ଅନୁସାରେ। ତୋ ଆକାଉଣ୍ଟରେ ଯେମିତି ନାଁ ଫାଁ ତୋର ଯେମିତି ଦିଆହେଇଥିବ ସେଇ ନା ଟା ଯାଇ ଦବୁ ଆଉ।
ୟୂ ପି, ୟୁ ପି ଆଇଟା ଦେବି ନା କୋଉଟା ଦେବି କହ।
ଆରେ ଆକାଉଣ୍ଟ ତାପରେ ତୋ ତୁ ଯାଇକି ଦେଖୁନୁ କଣ କଣ ମାଗୁଛି ବାଇଣ୍ଡ କଲା ବେଳକୁ?
ଏଇଟା ସରିଯାଉ ନହେଲେ ଦଶ ମିନିଟଟା।
ହଉ। ଏଟା ଭାଇ ଆକାଉଣ୍ଟ ଦେଇ ସାରିଲା ପରେ ତ ତୋର। ତିନିଶ ଭିତରେ ଆସି
ଆଉ ଝାଡା ଯାଇସାରିଲୁଣି?
ଝାଡା ନା ରେ
ହଉ ଚାରଟା ବେଳେ ଯିବ ତାହେଲେ।
ଏଇନା ହଗି ହବ କି ନାହିଁ।
ଏଇନେ ଯାଉଛିୁ ତ ଆଠଟା ହେଲାନି। ଆଠଟା ନଅଟା ହେଲାଣିି।
ଖରା ଏ ପୁଣି କଉଁଭଳିଆ ହଉଛି।
ଆରେ କାଲ ଦି ଦିନ ହେଲାଣି କେତେ ଜୋର ଖରା ହଉଛି ଯାଣିଛୁ ନା ନାଇଁ?
ହଁ ପରା ବା ମାନେ ବାପଲ ଢାଙ୍କିଦେଲେ ଏ ଆକାଶ ଟା କ୍ଲ୍କିୟର ରହୁଛି ପୁରା ଅଧିକା ଯେ
ହଁ।
ଗ ହଉଛ। କାଳେ ଏଇ ବର୍ଷା ଦିନେ ଏଇ ମରୁଡ଼ି ଫରୁଡି ଅଛି ପରା।
ହ। ବର୍ଷା ଦିନ ମରୁଡି।
ନିଉଜ୍ ରେ ଦେଖୁଥିଲା ଆଗ।
କେ
ଘରେ ତ ମରୁଡି ଗଲା ଆମର ଚାଷ ବାସ ନଷ୍ଟ ହେଇଛି।
ହାଁ
କଇ ଥରେ ମରୁଡି ହେଲା ଯେ ଚାଷ ବାସ ଆମନ ନଷ୍ଟ ହେଇଗଲା ଆଉ ଥରେ ମରୁଡି ସମସ୍ତଙ୍କ ନଷ୍ଟ ହବା ରେ ଥାଏ ଆଉ ମନେ ଧାନ ସିଜିନ ଟା ନା।
ଏ ଆପରେ କଣ କରିବା?
ଚ୍ୟାନେଲ ଟା ମନିଟାଇଜ ହେଇଗଲେ କନଟିକେ ସାହସ ବଢ଼ିଜାନ୍ ଯେତେ କଷ୍ଟ କରିବା ତଥା ବିି ଯାହାହେଲେ ବି ମାନେ ଲସ୍ ଖାଇଲେ ବି ଲାଗୁଛି ଯେମତି ଉପରୁ ଗୋଟେ ସାହାଯ୍ୟ କରୁଛି ନା
ହଁ।
ଠାକୁର ଭଗବାନ ଅଛନ୍ତି ଆଉ।
କୋଉଟା ଯୋଗୁ ମତେ ଲାଗୁଛି କହିଲୁ ୟୁଟୁବ ଟା ଯୋଗୁ ଆଉ ସବୁ ଥିରେ ଲସ୍ ଲସ ଲସ୍ ହେଲା
ଯେତିକି କର୍ମ କରୁଛ ସେତିକି ଫଳ ମିଳୁଛି ଆଉ।
ତଥାବି କୋଉଠି ତୁ ଭଲସେ ତୁ ନୁହ ମାନେ ସମସ୍ତେ ଆମେ କି ଠିକ ସେ କୋଉଠି କରୁଛନ୍ତି କି।
ହୁଁ। ଆଉ ଗୋଟେ ଜିନିଷରେ ଲାଗିବ ଗୋଟେ ଜିନିଷରେ ଲାଗିବ ଯଦ ତ ଲାଗି-ଲାଗିଯିବ ପୁରାପୁରୀ ଏଟା ସିକି ଯିବୁ କିନ୍ତୁ ବନେଇଦଉ ଆମେ ମୁଁ ସବୁବେଳେ ମ୍ୟାନେଜ କରି ସବୁ କାମର
କେତେ ସିରିଅସ ହେଇଯାଉଛନ୍ତି କେତେଳେ ପୁଣି
ହଁ ଖାଇବି। ଖାଲି ଏନିୟୁସନ୍ ଲାଗିଲେ ତ ଚାନେଲ୍ ଟା କେତେବି ମନିଟାଇଜ ହେଇଯିବ।
ତଉ ମୁଁ କାଲି ସର୍ଟ ଭିଡିଓ ଟା ଅପଲୋଡ କରିବି ଆଉ।
ହଉ।
ଏଇନେ ବିସିକି ବନେଇବି ବନେଇଦେଇକି ଅପଲୋଡ଼ କରିବି ଏଟା କେଟେ ଅଳ୍ପ ସମୟ ନାଗୁଛି ସର୍ଟ ଭିଡିଓ ପାଇଁ।
ଅଳ୍ପ ସମୟ ଯାଇ ତାଇକି ପାଇଁ କି ବନୋଉଚ ବୋଲି ଅପ୍ଲ ସମୟ ଲାଗୁଛି।
ଆଉ ଲଙ୍ଗ ଭିଡିଓ ଟା ଟିକେ ନ ବନେଇଲେ ଫେଣି ବ୍ଲଗ୍ ଭିଡିଓ ଚାନେଲ୍ ଡାଉନ୍ ହେଇଯିବ, ୟା ପରେ ଯିବା କରିବା।
ହୁଁ। ହଁ ଦିଦିନ ହେଲା ଦାନ୍ତ ଘଷିନି। ଦି ଦିନ ହେଲା ଦାନ୍ତ ଘସିନି ଦାନ୍ତ ମଳି ହେଲାଣି।
ତୁ କୋଉଠି କୋଉ ଦିନ ଘସୁଚୁ କି।
ଆ ଘସେ ବେଳେବେଳେ ମନେ ପଡୁନିଆ କନ କରିବା ଡେରିରେ ଉଠୁଛି। ଭଲ ଲାଗୁଚି ଆଉ
ଆଉ କୁଆଡେ ଯା ଯିବୁନି ଆଉ ବୁଲି?
ବୁଲିଆକୁ କୁଆଡେ ଯାଇନି
ଡ୍ୟାମେ, ଗାଧେଇ ଯାଉନୁ?
ଯା ମ ଗାଧାନୀ ଆଉ ଘରେ ତ ଗାଧୋଉଚୁ।
କାଇଁ ତୁ ଆଗ୍ ଆଗରୁ କେମିତି ଦୌଡି ଯାଉଥିଲୁ ଗାଧେଇ।
ବଟ ଗାଁ ପିଲା ସହିତ ବୁଲା ହଉ ଆଉ ଜଣିଛ
ଆଉ ଆଉ ରାଗ ଉଁ ଲେଖୁଛୁ ନାହିଁ
କଣ?
ତୁ ଆଗରୁ ପା ଲେଖୁ?
ଆଉ ଲେଖି ଲେଖି ଥୋବରା ହେଇଗଲି ବହୁତୁ ଆଉ ଲେଖି ହଉନି। ଏବେ ଖାଲି କରା ହବ ଆକ୍ସନ ନିଆ ହବ ଦେଖିଲେ କିଛି
ଉଁ, ହୁଁ
ହୁଁ। ଲେଖିଲେ ଗୋଟେ ଗୋଟା ଫ୍ଲୋକୁ ଆସିଥିଲେ ହାରି ଆଉ ଲେଖି ଲେଖି ତମର ଲେଖିବା ପାଇଁ ଇଚ୍ଛା ହଉଥିଲା।
ଆଉ ଗୋଟେ ମୁଁ କହିଲି ମୋବାଇଲ କିଏ ଦେଖିଛି କି?
ଆଁ
ଗୋଟେ ନୋବେଲ ଟେ ଲେଖିଛି।
ମୁଁ କଣ ମୋବାଇଲ୍?
ନୋବେଲ୍ ନୋବେଲ୍।
ନୋବେଲ କଣ?
ସେଗୁରା ବଡ ବଡ ଷ୍ଟୋରିୟମ ଚାପଟର୍ ବାଇ ଚାପଟର୍।
ହଁ।
ଲଭଷ୍ଟୋରୀ ବିଷୟରେ ଲେଖା ହେଇନି। ସେଠି ଅଧା ହେଲା ଅଧା କରିଦେଇଛି ଷ୍ଟୋରି ଗୋଟେ ଫିଲ୍ମ ଟାଇପ୍ ଗୋଟା ଆଉ।
ତମେ କଣ ଭାବୁଚୁ ଫିଲ୍ମଟେ ବନେଇବୁ କି?
ଭାବୁଛି।
ହଉ ବନା ଆଉ।
ମୁଁ ଗୋଟେ ଆକ୍ଟର ଦରକାର୍, ଆକ୍ଟର ଦରକାର୍ ତମେ ଆକ୍ଟର ହବ କି?
ଆକ୍ଟର ହବୁ।
ହୁଁ।
ହଉ କ୍ୟାମେରା, ଫ୍ୟାମେରା ଆଣିକୁ ବନେଇବୁ ଆଉ
ଏଇରା କଣ ଏମି ଷ୍ଟାର୍ଟ କରୁଥିଲୁ ମୁଁ ଜାଣିପାରୁନି
ତ ଆଉ ବନେଇଥିଲୁ ଆଉ
ଗୋଟେ ରାଇଟର ହେବାର ସ୍ୱପ୍ନ ଥିଲା ଗୋଟେ ତ ଏତିକି ଆଉ।
ପରଚ, ଉଁ, ହୁଁ
ଗୋଟେ ସମାଧାନରେ ଗୋଟେ ମାସେ ନା ଦି ମାସେ ଭିତରେ ଗୋଟେ ଗୋଟେ ମୁଣ୍ଡ ବସିଲା ଆଉ ଗୋ ମୁଁ ଭାବିଲି ଲେଖିଦେବି ବସିକି ତିନ ଚାରଟା ବହି ଲେଖିଦେବି ସେଗୁଡା ପବ୍ଲିଶ୍ କରିବି ଅନଲାଇନ୍ ରେ ଆଉ।
ରୂପା ଏଇ ପଟରେ ହେଇ ପା ହେଇ ଧଉଡୁ
ଲୋକ ଏମିତା ଇନଷ୍ଟାରେ ଦେଇଦଉଛି ପଢି କଲୁ ଲୋକ ଏମିତି ଇନଷ୍ଟାରେ ଏଇଟା ତ ମୋଟେ ଆରମ୍ଭ କରିଥିଲି ଅଧା ଲେଖିଦେଇଛି ଆଉ ଆଧା ଲେଖି ସାଇଲ ବୋଲି ଆଉ ଛାଡିବାକୁ ଇଚ୍ଛା ହଉଛି ଏଇଟା ଗୋଟେ କଷ୍ଟ ଲେଖିଚି ତା ହେଲେ ଗୋଟେ କାହାଣୀଟା ପୂରଣ ନ କଲା ଯାଏ ମନଟା ୟଏ ହଉଚି।
ଲେଖୁଚ ଚାଲି
ନାମଁ ଏଗୁରା ଛାଡି ଦେଇଚି ଏବେ ପୁଣି ମାସେ ତଳେ କଣ ଇଛା ହେଲା ଯେ ଆଉ ବସିଲେ ଲେଖିଲେ ଲେଖି, ଲେଖି, ଲେଖି, ଲେଖି ଚାଲିଥିବୁ ବହୁତ ଗୁରୁ ବସି। ଲେଖି ଲେଖି ଲେଖିଦେଲି ଦଶ ପେଜ୍ ଭଳିଆ ଆରେ ଏତେଗୁରେ ଲେଖିସାଇଲିଣିି ମୁଁ କହିଲି ଥାଉ ଥାଉ। ଆ ଫୁଣି ଖାଲି ଆଉରି ଲେଖି ନିଅ ଆଉ ଥରେ ଲେଖିଲେ ଦିନ ସାରା ବସି ଲେଖିଆକୁ ଇଚ୍ଛା ହବ।
ନାକହର ଘର ଆଡେ ଯାଉଛି କିଏ?
କୁଆଡେ ଆଉଚୁ?
ନାକୋର ଘର ଆଡେ ଯାଉଛି।
କଥା ହବ ନା କଥା ହବୁନୁ?
ଥା ଲାଇନରେ ଥା।
ହୁଁ।
ଆଉ ଆଉ କଣ କଥା ହବା କ୍ରିକେଟ ଖେଳି ଯାଉଚୁ ନା?
ଟିକେଟ ନା ରେ କ୍ରିକେଟ ଗୁରା ଇଚ୍ଛା ହଉନି ଖେଳିଆକୁ।
ଆଉ ଚିନୁ ହେରିଆ ଖେଳୁଛନ୍ତି ସରି ଏ ଯୋଉ ସେମାନେ ଖେଳୁଛନ୍ତି?
ହୁଁ ସେମାନେ ଖେଳୁଚନ୍ତି।
ଖେଳୁଚ
ସପ୍ତା ସପ୍ତାହକୁ ଗୋଟେ ଗୋଟେ ବଲ କିଣୁଚନ୍ତି।
ହଁ ଯେ କାଲି ଖେଳି ଆସଥିଲେ?
ହୁଁ।
ମୁଁ ଭାଲି ଖେଳୁନାହାନ୍ତି ବୋଲି ଏ ଆମ ତ ଇଆଡେ କାମ ଚାଲିଛିି ‌।
ତମର ଦଶ କେବେ?
କାଲି।
ଏତେ‌ ଜଲଦି ଦଶଦିନି ହେଇଗଲା।
ହଁ ବା ହେ ମୁଁ ତ ଜାଣିପାରୁନି କେତେବଳେ କଣ ହଉଛି?
ଆ ଆରେ କଣରେ ଜୁନ ମାସଟା କଣ ଏତେ ପଳେଇଲା ଏତେ ଜଲଦି।
ଥାଉ ରଖେ ଆମେ ଭିଡିଓ ବନାବେ।
ଆରେ ଜୁନୁ ଏକେ ଏବେ ଗୋଟେ ରିଲ ଫିଲ୍ ଆସିଥିଲା କଣ
କଣ ଚୁୁନୁ କଣ ଗୋଟେେ ମେସେଜ କରିଥିଲା ଏଇ ମାସ ଭିତରେ ମନଟାଜ କରିବ।
ତା ଗଡ ହବ ମନଟାଜ ହବ ଏତେ ଜଲଦି ଲାଗିବ ସେମତି କହୁଚି।
ତୁ ମୁଁ ତ କହୁଛିି ଆସ ମୋର ସଇଲା ପରେ। ଗୋଟେ ବନା ରୁଟିନଟେ ସବୁଦିନ ଆମେ ତ ତିନି ଜଣ କରିଆ ନା।
ରୁଟିନ ତ ପାଳନ କରିପାରୁନୁ ବନେଇକି କି ଲାଭ?
ଆରେ ମୁଁ ଫୁଣି ସେଇଟା ଅସୁବିଧା ଫୁଣି ଦେଖିବିନା ଆଉ ତୁ ଖାଲି କେତେ ଚାଲୁନି ତୁ ହେ ସେ ଦିନ କଉଚୁ ମୋର ସେ ଦିନ ଚାଲଲାନି ଟୋଟାଲି। ତ କହୁଛ ଏଇଟା ବନା ମାନେ ବନା ଯେତେ ଧରେଇଦେଲି ତମେ ତୁ ତ ଦେଲୁନି ମୋବାଇଲ୍ ସେ ଦିନ।
ଥାଉ ରୁଟିନ୍ ଥାଉ ମୁଁ ହେନ୍ତି ଆମେ
ଆରେ ହେମିତି ହେଲେ ଗୋଟେ ଟାଇମ ଟାଇମ ପଢୁଛି ଇନ୍ତିରେ ତୁ ମନ ଇଛା ଯେତେ ବନଉଚୁ ତା ସେ ଦଉଛ।
ନା ଏବେ ହେନ୍ତି ଆଉ କଣ କିଛି କାମ ମିଳିବନି ଖାଲି କଣ ହେଇଟାକୁ ଯାହା ହେଲେ ବି ମଝିରେ କାମ ଫାମ ପଡିିଗଲା ସେଠୁ କିଏ ଗୋଟେ ଆଉ ଜଣେ ବାଧ୍ୟ କ ବାଧ୍ୟ କରୁଥିବ ମୁଣ୍ଡ ଖରାପ ହବ ମୁଁ ପରା ମୋର ରାତି ଦିନ ବିନ୍ଧି ଉଠିଲା ମୁଣ୍ଡ ଦି ଦିନ ହେଲା ବିନ୍ଧିଲା ଖାଲି ମୁଣ୍ଡ ଯୋଉ
ଆ।
ଇଆଡେ ମାନେ ଭିଡିଓ ଏଡିଟିଂ କରି ଦିନସାରା ଖାଲି ମୋବାଇଲ ଲାଗିଲି ରେ । ତାପରଦିନ‌ ମୁଣ୍ଡ ବିନ୍ଧି ଉଠିଲା।
କଣ ସାଲୁ?
ତା ଘରୁ ଥାଉ ଏମତି ବିନା ରୁଟିନରେ ଗଲେ ।
ଆରେ ବିନା ରୁଟିନ ହଉ ତମେ ଯାହା କରିଆ କଥା କର ତିନ ଦିନ ଭିଡିଓ ଗୋଟେ ଛାଡେ ଲଙ୍ଗ ଭିଡିଓ।
ଏ ବନଉନୁ କି ବନଉଛୁ ଆମେ ଭିଡିଓ ଗୋଟେ ରେଗୁଲାର ।
ରେଗୁଲାର ବନଛ ଗୋଟେ ବନଉନି ଯାଏ। କୁଆଡେ। ଚୁଡ଼ା ଖାଇବିନି ଚା ପିଇ ଦେଇଛି। ହଁ। ପଟା ପଠେଇନ୍ତି ଭାଇୋଇ ଭାଇ ମୋବାଇଲ ପଠେଇନ୍ତି କୁ ଏଠି ପଳେଇ ଆଇଲୁ।
ହଉ କାଟେନା।
ନବେ ସଉଡ଼ି।